ହ
ହ୍ୟାଲୋ
ହ୍ୟାଲୋ
ଚା
କଣ କରିବୁ ଏଇଠି ଟିକେ ନଉଥିଲେ ଆଉ
ଓହୋ ଆଉ ଖିଆ ପିଆ ସରିଲାଣି
ନା ନା ସେଆ ପ
ହୁଁ ହୁଁ
କେ କ ହବ ତମର
ନାଇଁ ଆମଳ ଚାଲଛି ତସଇ
ଅ ହୋ ଆଜି ରୋଷେଇ କ
ଆଜି ଆମର ତ ଆଇନଷ ହଉନି ଆମର ଯୋଉ ଏଇନା ପୋଟଳ ତରକାରୀ ଚାଲିଛି ଆଉ
ଓ ହୋ ଆଉ ଯାାଇଛ କଣ କାହିଁକି
ଆମର ଆଇଁଷ ଖାଉନୁ
ପ ଟୋଟ ଲ ଖାଣନ୍ତି
ହଁ
ଭଲ ତତ ବି ଛାଡିଆ କେତ ବସେଇ ଗଲାଣି ଖାର ମାନେ
ନାଇଁ ସେମତି ନାଇଁ ମୋ ମା ମମି ଖାଉନଥିଲା ତ ତାପରେ ଆମେ ଛୁଆ ଟାଉ ଖାଇକି ଖାଇବୁ ଆମେ ବି ଆଉ ଖାଉ ଚାଲୁ
ହ ଆରେ ସମସ୍ତେ କଣ କରୁଛନ୍ତି
ଆଉ ରଜରେ କରେ ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା ନାଇଁନାହାନ୍ତି
ନ ଆ ପବାରେ ସାଇନ
ଆଉ କଣ ପିଠାପଣା ଖାଇଲେ ରଜରେ?
କ କାମ କରଦାଇ ନା
ଆମେ କାଲି ଯାଇନୁ ଏଇ ବର୍ଷା ହେଲା ତ ଆଉ କାଲି ଯାଇଛୁ ବୋଲି
ଓ ହୋ। ଆଉ ଦେହ ଭଲ ଅଛି?
ହଁ ଦେ ଭଲ ଅଛି।
ହଁ। ଆଉ ରାଜାର କଣ କଣ? ହଁ ନାଁ ପୋଡା ପିଠା କରିଦେବି।
ପପଜା କରି ଆସିଛି
ହଁ ହଁ ଆତେ ଆସ
ଆଜି ସେ ଏଠ ଆସିଛି?
ଆଛା ହଁ ଆସେ। ହୁଁ। ଆଉ ଗାଁରେ ସାଙ୍ଗ ଗାରେ ସାଙ୍ଗ ତ କଣ କରିୁଛନ୍ତି?
ଘରେ ଆମ ମମି ରୋଷେଇ କରୁଛି ମୁଁ ଏ ନା ବ ଦେଇ ମୋ ଭାଇ ଖାଉଛି
ହ କଣ କରୁଛ?
ମୁଁ ଫରେନ୍ସିକ ସାଇନ୍ସ କରୁଛି।
ଭଲ ଆଉ।
ହୁଁ।
ସାଇନ୍ସ ଷ୍ଟୁଡେଣ୍ଟ ତମେ ଆଉ ଆମ ଆମେ ତମ ଆଗେ କଥା କହିପାରିବୁନି। । ଆଉ କଣ ସାଇନ୍ସ ମାନେଇ ଇଞ୍ଜିନିୟରିଂ ପୁରା ତମର ହେଇଥିବ।
ନାଇଁ ସେଟା ଅଲଗା ଆମର ଫରେନସିକ୍ ପା।
ଓ ହୋ।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
ଆଉ ଭାଇ ବି ପାଠ ପଢୁଛନ୍ତି?
ହଁ ମୋ ଭାଇ ବି ପଢୁଛି।
ଓ ହୋ ସେ କଣ କରନ୍ତି।
ତା ଏବେ ପ୍ଲସ ଟୁ ସେ କମ୍ପ୍ଲିଟି କଲା।
ହୁଁ। ହଁ ଏବେ କମ୍ପ୍ଲିଟ୍ କରିଛି ନାଇଁ। ଫୁଣି ପ୍ଲସ୍ ଥ୍ରୀ ବି ଅଛି ପ୍ଲସ୍ ଥ୍ରୀ ତ ଏଥରକ ତିନି ଚାରି ବର୍ଷ କରିଦେଇଛି ନା କଣ ପା।
ହଁ ସେମିତି ସେ ପ୍ଲସ ଥ୍ରୀ କରିବ ନା ସେ ପ୍ଲସ ଟୁ ପରେ ଏନା ଯୋଉ ସରିଛି ସେ। ହୋଉ ମତେ କରିବ ଆଉ।
ଓ ହୋଉ। ଆଉ ଘରେ ବାବା ମାମା ସମସ୍ତେ ଅ ଛନ୍ତି ନାଇଁ ଜଏଣ୍ଟ ଫ୍ୟାମିଲି ନା ଏମତି ସଟ ଫ୍ୟାମିଲି?
ନାଇଁ ଆମର ଆମେ କେବଳ ଆମ ଘରେ ଆମେ ତିନି ଜଣ ମୋ ଜେଜୀ ଘରେ ରୁହଁନ୍ତି ନି।
ଓ ହ।
ହାଇଦ୍ରାବାଦ ରେ।
ହୁଁ।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
ଆଉ ଏଜାମ ନାହିଁ। ସରିଗଲାଣି
ଆ ନାଇ ଆମ ସମେ। ସାରିଲାଣି ଆମର ଏବେ ସେକେଣ୍ଡ ସେମିଷ୍ଟାର୍ ଷ୍ଟାର୍ଟ ହବ।
ଓହୋ ଆଉ ସକାଳେ କଣ ଖାଇଥିଲ?
ସକାଳେ ସକାଳେ ମୁଁ ଖାଇଥିଲି ମମି ପୋହା କରିଥିଲା ଖାଇଥିଲି।
ଓହୋ ପୋହା ସୁଝିରେ ବୋଧେ ନା ନାଇଁ।
ନାଇଁ ଚୁଡା ସନ୍ତୁଳା ଟା।
ହ ହୋ ଚୁଡା ସନ୍ତଳା ହଁ ହଁ ହଁ ସରି।
ତାକୁ ନା ଚୁଡା ସନ୍ତୁଳା ତାକୁ ହୋଉଛି ଚୁଡା ସନ୍ତୁଳା। ଘରେ ହେଥିଲେଲେ ଆମେ ଖାଇବୁନୁ ମୋ ମମି ଯଦି କହିବ ପୋହା ହେଇଛି ଆସ ଖାଇ ତ ଆମେ ଏମିତିରେ ଖାଇଦୋବୁ।
ହଁ ଚୁଡା ସନ୍ତୁଳା ଟା ବି ଭଲ।
ହଁ। ବାକି ଚୁଡା ସନ୍ତୁଳା ରେ ଟିକେ ଚିନି ବେଶୀ। ବେସି ପଡନି ଆଉ ପୁହା ତରେ ଟିକେ ବେଶୀ ଚିହ୍ନି ପଡ଼େ
ଓ ହୋ।
ଆଜ୍ଞା।
ଆଉ ଖାଇକି ଦିନରେ ଖାଇକିି ଶୋଇଲା ବେଳକୁ କେତେବେଳେ ହେଇଯାଏ।
ସେଇ ହଉଛି ଗୋଟେ ଦିଇଟା ହେଇଯାଏ ମୁଁ ବି ଗାଧେଇନି।
ହୁଁ ହୁଁ, ପୁଇ ଆଉଥରେ ଗାଧାଅ ନାଇକି।
ହଁ ସେ ଆଜି ପୁଣି ଛୁଟି ଥିଲା ତ ନହେଲେ କଲେଜ
ହଁ ହଁ ଆଜି ତ ମହରମ ବୋଧେ ନା କଣ ସେଟା ମହରମ କି ହୁଁ ହୁଁ, ହଁ ଆଜି ତ ଛୁଟି ସବୁଆଡେ ଆଉ ସେଠ କାଇଁକି ଲେଟ ନାଇକି
କଁ ନହେଲେ ଆମର ଟ ପାଥ ଭିଜ ରହିଯାଉଛି ତ
ହଁ ହଁ,
ତ ସେଥିପାଇଁ ଏତେ ଉଠିକି ମୁଁ ଉଠିଲି ଜଲ୍ଦି ହେଲେ ଟିକେ ପୁଣି ଉଠିକି ବସିଲି ପୁଣି ରାତିରେ ଟିକେ ପଢ଼ୁଛିତ ଡେରି ହେଇଯାଉଛି।
ହ ଓହୋ ରାତିରୁ ପରଢିବା ଟା ବି ଭଲ
ହୁଁ,
ତଥାପି କେତେ ଭୋରୁ ତାରଟା ରାତିରୁ ଉଠେ।
ନାଇଁ ଯଦି ମୋ ସାଙ୍ଗେ କିଛି ରାତିରେ ମୋତେ ଉଠିବ ଶୋଇବାଳ କିଛି ଠିକ ନାହିଁ।
ହ ହଁ,
ମୁଁ, ତୁ କଲେଜରେ ଆସିଲି ପୁଣି ପାଠ ପୁଣି ଲାଇବ୍ରେରୀ ଯିବି ଲାଇବ୍ରେରୀରୁୁ ଆସିଲା ପରେ ପୁଣି ପଢିବି ସେଇ ସାଢେ ଏାରଟା ବେଳକୁ ସେଇ ଦିଟା ତିନିଟା ବେଳକୁ ରାତିରେ ଶୋଇପଡ଼ିବି।
ହଁ ହଁ ହଁ,
କଷ୍ଟ ନ କଲେ ଚାକିରି ମିଳିବନି।
ହଁ ହଁ, ଆଜିିକାଲି ତ ଏ ସବୁ ମାନେ ଚାକି ଝିଅ ମାନେ ସବୁ ଚାକିରିଆ ସବୁ ହେଇଗଲାଣି
ହୁଁ ଉଁ
ସବୁ ଚାକିରି
ଅ ବା ସବୁ ଏତେ ପଇସା ଖର୍ଚ୍ଚ କରୁଛନ୍ତି ଆମେ ପ୍ରଥମ ପିଲା ନ ହବ
ହୁଁ। ଆ ହଁ ଏଇ ଥଡ ସରିଲେ ଯାଇଁ ଫର୍ମ ଫର୍ମ ପକେଇବ ନାଇଁ
ନାଇଁ ନାଇଁ ମୋର ଜବ୍ ହେଇଗଲା ବ ମୋର ଏଇ ସେମିଷ୍ଟାର ଟା ନ ସରିଲେ, ମତେ ପୁଣି ଗୋଟେ ଡିଗ୍ରୀ କରିବାର ଅଛି ନା ତ ସେଥିପାଇଁକା ମୁଁ ଜବ ଜଏନ୍ କରିଲିନି ତ ଏଇଟା ଏଇ ଡିଗ୍ରୀ ଟା ମୁଁ ପାଇଗଲା ପରେ ଆର ବର୍ଷ ମୁଁ କରିଦେବି।
ଓହୋ ଜବ ବି ହେଇଯାଇଥିଲା ନାଇଁ
ହଁ କିନ୍ତୁ ମୋ ତ ଡିଗ୍ରୀ ଟା ବ ଦରକାର ନା ନାହିଁ, ଯଦି କୋଉଠି ମୋ ସାର୍ଟିଫିକେଟ ମାଗିବେ କଣ କରିଛ ତ ଡିଗ୍ରୀରେ ପୁଣି ଦରକାର ତ, ମୁଁ ଦିଇଆଡୁ କରିପାରିବି ନିଆଡ ପାଠ ପଢ଼ିବି କରିବିନି, ପୁଣି ସେଆରୁ ଇଏ କରିପାରିବିନି ନା
ହଁ ହଁ।
ତ ମତେ ବି ଘରେ କହୁଥିଲେ, ତୁ କଣ ପାଇଁ ପଢୁଛୁ ସେ ଜବ ତ ହେଇଗଲାଣି ଯାହା ପୁଣି ଯଦି ଭାଇ ଏନି ଚାନ୍ସ କ ମାଗିବେ ଡିଗ୍ରୀ କଣ କରୁଛ ନ କରୁଛ
ହଁ ସେଇଟା ତ ସତ କଥା ଡିଗ୍ରୀ ଟା କରିଦେଲେ ଆଉ ଭଲ ସବୁଠି ସେ ସାଠି ଫିକେଟ୍ ଦରକାର।
ହଁ ଯଦି ପୁଣି ଏମିତି କହିବେ। ଆଉ ଯଦି ଏମିତି ଖାଲି କଲେଜରେ ଥିବନି ଏମିତି ପୁଣି ଏଗ୍ଜାମ। ପାଇଁ ଆସିବେ କଣ ଲେଖିବି କିଛି ଲେଖି ପାରିବିନି ନା।
ହଁ ହଁ। ସାଠି ଟିକେଟ୍ ଟା ସାର୍ଟିଫିକେଟ ଟା ଥିଲେ।
ହୁଁ ଯେ କୌଣସି ଜାଗାରେ ଆ ଇଜିଲି ତମେ କିଛି ଆପ୍ଲାଏ କରି। ପାରିବ ଯଦି।
ହଁ ହଁ ସେ ଏଇଟା ତ ସତକଥା। ଏତ ବାଟ ତ ଗଲାଣି। ଚାକିରି ତ ହେଇଯାଇଛି କି ମର କିନ୍ତୁ ଡିଗ୍ରୀ ଟା ନବାକୁ।
ହଁ ନଲେଜ ତ ସବୁବେଳେ ଦରକାର ନା ତମେ ଯେତେ ପଢିପାରିବ।
ହଁ।
ମୁଁ ଡାଡିଙ୍କର ବି ଆଜି ଯଦି କିଛି ଜିନିଷ ଗୋଟେ ମନେପଡିବନି। ସେ ଦିକ୍ସ୍କନାରି ଆଡେଇକି ଦେଖିଦେବେ।
ହେ ହେ। ଆ ତମର ସମସ୍ତେ ମାନେ ପାଠ ପଢିଛନ୍ତି ନାଇଁ। ଡାଡି ମମି ସମସ୍ତେ।
ହଁ ମୋ ମମି ପ୍ଲସ୍ ଥ୍ରୀ ପାସ୍ କରିଛି। ଆଉ ମୋ ଡାଡି ଟାଟା ରେ ଥିଲେ ସେ। ହାଇଦ୍ରାବାଦ ଟ୍ରାନ୍ସଫର୍ ହେଇଯାଇଛନ୍ତି।
କିଏ।
ମୋ ଡାଡ଼ି।
ଓହୋ।
ହଁ ଆମେ ସବୁ ପଠିଆରେ ରହୁଛୁ ନାଇଁ ନାଇଁ ଆମେ ପଠିଆରେ ରହୁଛୁ ଭୁବନେଶ୍ଵର।
ହଁ ଛି ଡାଡି ଯାଇକି ତମ ଡାଡି ଯାଇକି ବାହାରେ ରହୁଛନ୍ତି। ଓହୋ ମୋ ଭାଇ ବି ପାଠ ପଢୁଛି ଆଉ।
ହୁଁ।
ଏ ଏସ ବି ଏଇଠି ଅଛନ୍ତି ତମ ପାଖରେ।
ହଁ ଆମେ ତିନି ଜଣ ଗୋଟେ ରହୁଛୁ ସେମିତି ଓଭିଅସଲି ଭୁବନେଶ୍ଵରରେ ଏମିତି ସବୁ ସବୁ ଜାଗା ଭଲ ନା। ତ ଏଇଠି ରହିବାଟା ହିଁ ବେଟର ହେଲା।
ହଁ ହଁ। ଚାକିରି କରିସାରିଲା ପରେ ପୁଣି ମାରେଜ ଆଉ।
ନାଇଁ ନାଇଁ ମାରେଜ ଏବେ କହିନା ମତେ ବି। ସେମତି କେହି ଫୋର୍ସ ଫୋର୍ସ କରିବେନି ଆମ ଘରେ, ମୋ ଡ଼ାଡ଼ି ତ ପୁରା କ୍ଲିୟର ମନା କରିଦେଇଛନ୍ତି ମତେ ବାହାଘର କର
ହଁ ହଁ କାଇହିଁକି ଆଉ କଣ ଏଇଠି ଘର
ହଁ ମୋ ଝିଅ ମୋ ପାଖରେ ସବୁବେଳେ ଥାଉ।
ଏ ଭଗବାନ ଯା ହଉ।
ଆଉ ଆପଣଙ୍କର ହଜବେଣ୍ଡ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛ ହଉ ଏବେ ରଖିବା ହଁ। ପରେ କଥା ହବା ଆଉ।
ହଉ ଆଣ୍ଟି ମୁଁ ରଖୁଛି। ହ୍ୟାଲୋ। ହ୍ୟାଲୋ।